ହଁ ଆଉ ଆପଣ ଏବେ ଫାଙ୍କା ଅଛନ୍ତି ଶୁଭୁଛି ଆପଣଙ୍କୁ।
ହଁ ଶୁଣିପାରୁଛି ଶୁଣିପାରୁଛି।
ଓହୋ ଆପଣ ଏବେ ଫାଙ୍କା ଅଛନ୍ତି।
ହଁ ଫାଙ୍କା ଅଛି ଫାଙ୍କା ଅଛି। ଆପଣ କେମିତି ଅଛନ୍ତି?
ମୁଁ ତ ଏବେ ବହୁତ ଭଲ ଅଛି। ଆମର ଏଇ ଜଷ୍ଟ ଖିଆ ପିଆ ସରିକି ଆସିଲା। ଆପଣଙ୍କର
ହଁ ଆମର ଖାଇସାରିଲୁଣି କେତେବେଳୁ ଖାଇସାରିଲୁଣି ଅଧଘଣ୍ଟେ ଘଣ୍ଟେ ହେଲାଣି। କଣ ଆପଣଙ୍କର ତରକାରୀ ହେଇଥିଲା ଆଜି?
ଆମର ଆଜି ତ ହେଇଥିଲା ଅଣ୍ଡା ପିଠା ତା ସହିତ ଆମ୍ବ ତା ସହିତ ଛୁଇଁ ଆଳୁ ତରକାରୀ ଆଉ ଭାତ।
ଓହୋ ନା ନା ଆମର ସେଗୁଡ଼ା ହେଇନି ଭାତ ହେଇଥିଲା। ତ ସେ ଯୋଉ ଆମର ବିନା ପିଆଜ ରସୁଣ ତରକାରୀ ହେଇଥିଲା। ବିନା ପିଆଜ ରସୁଣ ଆମେ ପନିର ତରକାରୀ ହେଇଥିଲା। ତା ସାଥିରେ ଜଉ ଡାଲମା ହେଇଥିଲା ଆଉ ବାପା ଆମର ରୁଟି ଖାଆନ୍ତି ମୁଁ କିନ୍ତୁ ଭାତ ଖାାଏ। ଏଇ ହେଇଥିଲା ଆମେ ଖାଇ ପିଇକି ଏବେ ଉଠିଲୁ ଆଉ। ଆପଣ ଆଡ଼େ ଗରମ କେମିତି ହେଉଛି?
ଆମ ଆଡ଼େ ତ ପ୍ରବଳ ଗରମ ହଉଛି। ଆଜି ଯାହା ହଉ ଟିକେ ମାନେ ଚାରିଟା ବେଳେ ଟିକେ ମାନେ କଣ କହିଲେ ଥଣ୍ଡା ପାଗଟେ କରିଥିଲା। ସେ ବର୍ଷା ଉଠେଇଥିଲା ଥଣ୍ଡା ପବନ ଦେଲା ହେଲେ ବି ଏତେ ବର୍ଷା ହେଲାନି। ମାନେ ଟୋଟାଲି କହିଲେ ବର୍ଷା ହେଇନି। ଜଷ୍ଟ ଦି ମିନିଟ ପାଇଁ ଟୋପା ଟୋପା ଗୁଣ୍ଡ ପକେଇଛି ଆଉ ନାଇଁ। ଖାଲି ପବନ ଟା ହିଁ ବହୁଥିଲା ନହେଲେ ନା ବିଜୁଳି ଘଡ ଘଡି ବର୍ଷା ଆସିବ କିଛି ନାଇଁ। ଏଇ ଦି ଦିନ ହେଲା ସେମିତି ହିଁ ଚାଲିଛି।
ଓହୋ। ତାହେଲେ ଆପଣଙ୍କର ଥଣ୍ଡା ପବନ ମେସିନ୍ ଅଛି ନା ଖାଲି ଫ୍ୟାନ୍ ତଳେ
ନାଇଁ ଆମର ତ ଥଣ୍ଡା ପବନ ମେସିନ୍ ନାହିଁ। ହେଲେ ଆମେ ଭାବିଛୁ ଏଇ ପନ୍ଦର କୋଡିଏ ଦିନ ଭିତରେ ଗୋଟେ ଥଣ୍ଡା ପବନ ମେସିନ ନେଇ ଆସିବୁ। କାରଣ ଏଇ ଯୋଉ ଅସହ୍ୟ ଗରମ ହଉଛି ରହି ହିଁ ହଉନାହିଁ।
ଆଚ୍ଛା ଆପଣଙ୍କର ମାନେ ଛାତଘର ନା ଚାଳଘର।
ଛାତ ଘର ଆମର।
ଓ ନା ଆମର କିନ୍ତୁ ଚାଳଘର। ଆପଣ ଆପଣଙ୍କ ଛୋଟ ପିଲା ବେଳ କେମିତି କଟିଥିଲା ଟିକେ କହୁନାହାନ୍ତି ଶୁଣିବାକୁ ଭାରି ଭଲ ଲାଗିବ। ଆପଣ ଛୋଟପିଲା ବେଳୁ ଆଛା ଆପଣଙ୍କର ମମି କେମିତି ବାଡ଼ାନ୍ତି ଆମକୁ ସେଇଟା କହୁନାହାନ୍ତି।
ନାଇଁ ମତେ ତ ମୋ ମାମା ମତେ ଟୋଟାଲି ବାଡାନ୍ତିନି ହେଲେ ମୁଁ ଜାଣିଥିଲି ଆପଣ ଯେତେବେଳେ ଛୋଟ ଥିଲେ ଆପଣଙ୍କ ମାମା ଆପଣଙ୍କୁ ବୋହୁତ୍ ବାଡୋଉଥିଲେ। ଏଡେ ବଡ ଡାଙ୍ଗରେ ହାତ ଦି ହାତ ସାଇଜ୍ ରେ ହବ ସେ ଏତେ ବଡ ଡାଙ୍ଗରେ।
ହଁ ମତେ ତ ମୋ ବୋଉ ମତେ କେତେ ବାଡେଇଚି। ନାଇଁ ଭାରି ଜୋର୍ର ବାଡ଼େଇଚି ମତେ ଆଉ ମାନେ ମୁଁ ଆହୁରି ଯାଇଁ ଏଁ ଯାଇଁକି କୋଉଠି ଖେଳୁଥିବି ଲୁଚୁଥିବି। ଓ---ମାନେ କେ ଏତେ ସାରା ଏମିତି ମାଡ଼ ଖାଇଚି ଉଁ ମାନେ ଚିନି କୋଉଠି ଢାଳି ଦେଇଥିବି କୋଉଠି ତର୍କାରୀ ଢାଳି ଦେଇଥିବି। ତ ଏମିତି କେତେ ସାରା ଏମିତି ସବୁ ହେଇଚି ମୁଁ ମାଡ ଖା ମାଡ ବି ଖାଇଚି ମୁଁ କାଇଁ ମି ଛ କହିବି ମାଡ଼ା ବି କାଇଚି ମୁଁ।
ହଁ ହଁ ମତେ ତ ପୁରା ଜଣା ହିଁ ପଡୁଛି ଆପଣ ଛୋଟବେଳେ ବୋହୁତ୍ ମାଡ ଖାଇଥିବେ ହେଲେ ମୁଁ ଜମାରୁ ବି ମାଡ ଖାଇନି। କାରଣ ମୋ ଛୋଟବେଳୁ ଏପର୍ଯ୍ୟନ୍ତ ମୋ ମାମା ମତେ ଯାଆ କୁଅନ୍ତି ମୁଁ ସବୁ ମାନିଦିଏ। ମତେ ଚାହା ବି ଖାଇବାକୁ ଦିଅନ୍ତି ମୁଁ ସବୁ ଅଳି ଅଝଟ ନ କରିକି ଖାଇ ଏଇଟା ଛୋଟ ବେଳୁ ହୋଇଛି ମୁଁ ସବୁ ପନିପରିବା ଖାଏ ପିଲାମାନେ ସିନା ସେଇ ଯୋଉ ବାଇଗଣ କଲରା ଖାଆନ୍ତିନେଇଁ। ହେଲେ ମୁଁ ସେଗୁଡାକ ଭଜା ଭଜି ହେଲେ ବି ଖାଇଦିଏ ପୁରା ଭଲକି।
ଆରେ ବାଃ ତ ଆପଣ ତ ପୁରା ଗୁଡ୍ ଗାର୍ଲ। ହୁଁ ତାହାନେ ଆପଣ ଭଲ ଝିଅ କିନ୍ତୁ ଆମର ଏଠି ଜନ୍ ନିଜ ନାଁ ମୋ ନାଁ ମତେ ପାଠ ଆସେନି ବୋଲିକି। ମୁଁ ଆମ ସ୍କୁଲ୍ ରେ କେତଥର ଆଣ୍ଠେଇଛି ମାନେ କାନ ଧରି ଉ ଉଠ୍ ବସ୍ ହେଇଚି ଏ ଏମ୍ତି ହେଇଚି ଆପଣ ସେମ୍ତି କେବେ ସ୍କୁଲ୍ ରେ ହେଇଚି?
ନା ମୁଁ ତ ଜମା ସ୍କୁଲ୍ ରେ ସେମିତି ହେଇନେଇଁ। ମୋର ପା ଟିଚର୍ସ ମାନଙ୍କର ବି ଫେବ୍ରେଟ ଥିଲି କାରଣ ମୁଁ ସବୁବେଳେ ସବୁ ପାଠ କରିଦିଏ। ସବୁବେଳେ ମୋର ଖାତା ଗୁଡା ଅପ୍ଟୁଡେଟ୍ ଥାଏ। ଆଉ ଯେତେବେଳେ ବି ସେଟାହା ଏକ୍ସଜାମ ହୁଏ ମୋର ସବୁବେଳେ ନାଇଣ୍ଟି ପରସେଣ୍ଟ ହିଁ ସେମିତି ତାହା ପାଖା ପାଖି ସେମ୍ତି ରହିଥାଏ ତ ମୁଁ କେବେ ବିି ସ୍କୁଲ୍ ରେ ସେମ୍ତି ଆଣ୍ଟେଇନି ଆପଣଙ୍କ ଭଳିଆ।
କିନ୍ତୁ ଆପଣ ମମି କୋହୁଥିଲେ। ଆପଣ କପି କରନ୍ତି ଲୁଚି ଲୁଚି କାସ୍ କରି ଏମିତି।
ହେ ଆପଣ ମନରେ ଏମିତି ମିଛ କଥା କୁହନ୍ତୁନି ତ? ମୁହଁରୁ ଏମିତି କାଢିକି ମୁଁ କେପେ ବି କପି କରେନି।
ହଁ କାହିଁକି ନା ମୁଁ ଭୋ ବୋହୁତ କପି କରିକି ଧରା ପଡିକି ମାନେ ସ୍କୁଲ୍ ରୁ ଥରେ ବାହାରି ଯାଇଥିଲି। ମତେ ବାହାର କରିଦେଇଥିଲେ ମୁଁ କପି କରିଦେଇଥିଲି। ମତେ ଆସିନଥିଲା ଆଉ।
ହଁ ସେଟା ତ ମୁଁ ପୁରା ବୁଝିପାରୁଛି ଆପଣ କପି କରିଚନ୍ତି ବୋଲି। କାରଣ ଆପଣଙ୍କ ଗୁଣରୁ ହିଁ ମତେ ସେମ୍ତି ସବୁବେଳେ ଜଣା ପଡ଼େ। ଆଉ ମୁଁ ତ କିନ୍ତୁ ସେମିତି କିଛି କାମ କରିନି ଏପର୍ଯନ୍ତ କପି କରି ବା କି ଏମିତି ପାଠ ନ କରିକି ଯିବା ଆମ ସ୍କୁଲ୍ ରେ ତ ଯେତେବେଳେ ହସ୍ତାକ୍ଷର ଦିଅନ୍ତି ହୋମୱାର୍କ ଦିଅନ୍ତି କି ଟ୍ୟୁସନ୍ ରେ ବି ଦିଅନ୍ତି କି ଏବେ ବି କଲେଜ ରେ ବି ଯାହା ଦୋଉଛନ୍ତି। ମୋର ତ ସବୁବେଳେ ସେଗୁଡା ଫିଲ୍ଅପ୍ ହେଇକି ହିଁ ଥାଏ ମାନେ ଯୋଉ ଦିନ ପାଠ ଦେବେ ମୁଁ ସେଦିନ ହିଁ କରିଦିଏ। ଆଉ ଖାଇବା ପିଇବାରେ ବି ମୋର କେମ୍ତି ସେମ୍ତି କିଛି ରୁହେନି ମୁଁ ସବୁବେଳେ ପୁଷ୍ଟିକର ଖାଦ୍ୟ ହିଁ ଖାଏ। ମୁଁ ସବୁ ପନିପରିବା ଖାଇଥାଏ।
ଓ ନାଇଁ ମୁଁ ଏମିତି ଦେଇଥିଲା ତ ଆମର ଥରେ କ୍ରିକେଟ ମ୍ୟାଚ୍ ଥିଲା ମୁଁ ମଁ ସାରଙ୍କୁ ନ ଜଣେଇକି ମୋର ଦିନ ଏକ୍ଜାମ ଗୋଟେ ଥିଲା ହେଲା ପରୀକ୍ଷା ଥିଲା ମୁଁ ଆଉ କହିଲି ପରୀକ୍ଷା ତ ସ ମାନେ ଆସୁଛି କ୍ରିକେଟ୍ ଖେଳଟା କଣ ଆସିବ ଏହା ଭାବିକି ମୁଁ ଆଉ ପରୀକ୍ଷା ଦେବାକୁ ଗଲି ନାହିଁ ମୁଁ କ୍ରିକେଟ୍ ଖେଳକୁ ପଳେଇଲି ମୁଁ ଫେରେ ଆଉ ଗୋଟେ ସିଜ ପେପରଟା ଫରେ ଯାଇକି ପଛରେ ମାନେ ପରୀକ୍ଷା ତା ପରଦିନ ଯାଇକି ଦେଲି ଯେଉ ମାଡ଼ ମୋତେ ହେଲା ହ ବାପା ଶୁଧିଲେ ପାଟି କଲେ ସାର୍ ବି ରାଗିଲେ କଲେ ପରୀକ୍ଷାଟା ଆଗ ନା କ୍ରିକେଟ ଖେଳଟା ଆଗ ଆମର କ୍ରିକେଟ ଖେଳ ଭାରି ନିଶା
ହଁ ଏଇଟା ତ ଜଣା ପଡୁଛି ଆଉ ଆପଣ ଗୋଟେ ଯାହା କହିଲେ ସେଇଟା ସତକ ଥା ପରୀକ୍ଷା ତ ବହୁତ କି ଆସିବ ଜୀବନରେ ହେଲେ ସେଇ ଦିନର କ୍ରିକେଟ ମ୍ୟାଚ୍ ଟା ଆଉ ଥରେ ତ ଆସିବନି ନା। ଆପଣ କିନ୍ତୁ ଯାହା କରିଚନ୍ତି ଠିକ ଚାଲିଚନ୍ତି ଆଉ ଆପଣ ଏଇ ପୁଣି ଏମିତି କାମ କରିଥିବାରୁ ସତରକୁୁ ସତ ପାଟି ତ ଶୁଣିବେ ହିଁ ଆଉ ମତେ ଲାଗୁଚି ଆପଣଙ୍କର ତ ବୋଧେ ଧୋନି ପସନ୍ଦ।
ମୋର ଧୋନି ତ ପସନ୍ଦ କାଇଁକି ନା ଇଏ ୱାର୍ଲ୍ଡ ସାରା ୱାର୍ଲ୍ଡ ସାରା
ଏମିତି କେଇ ନାହାନ୍ତି ଗୋଟେ ୱିକେଟ୍ କିପର୍ ଯେ ଧୋନି ଭଳିଆ ଫିଲ୍ଡିଂ କ କରିପାରିବ। ମାନେ ବିନା ତାର ଇନ୍ତି ଯେତେ ଗୁଣ ତାଙ୍କ ପାକ ବିଷୟରେ ଗାଇବ ତାଆଙ୍କର ସରିବନି। କାଇଁନା ଅଷ୍ଟ୍ରେଲିଆ ଭଳିଆ ଅଷ୍ଟ୍ରେଲିଆ ୱାର୍ଲ୍ଡ ର ନମ୍ବର ୱାନ ଟିମ୍ ତ ହଉଚନ୍ତି ଅଷ୍ଟ୍ରେଲିଆ। ଅଷ୍ଟ୍ରେଲିଆ ପ୍ଲେ ପ୍ଲେୟାରଙ୍କୁ କେମିତି ସେ ଷ୍ଟମ୍ପିଙ୍ଗ କରେ ଆଉ ରନ୍ଆଉଟ୍ କରିଚି ସେ ଅଷ୍ଟ୍ରେଲିଆ ମାନଙ୍କର ମନରେ ବି ଭୟ ଅଛି ଆଉ ବା କି ତକ ରଇଲା ଧୋନି ଆଉ ସିଏ ଯୋଉ ମାନେ ସପ୍ତମ ଅଷ୍ଟମ ସେ ନମ୍ବରରେ ଆସୁଥିଲା ମାନେ ଆସୁଥିଲେ ମାନେ କଣ ମାନେ ଉଁ ବେଟିଂ କରିବା ପାଇଁ ସେ ଏମିତି ପିଟିଲା ଏମିତି ବ ମ ମାନେ ବୋଲର ମାନଙ୍କୁ ଗାଲା କରି ପିଟିଲା ତ ତାକୁ ପୁରା ଓପନିଂ ଆସିଲା ପୁରା ଯେ ମାନେ କ୍ୟାପଟନ ବି ହେଇଗଲା ସେ। ମାନେ ଏଇଭଳିଆ ସେ ଧୋନି ମାନେ ନାଁ ଯେମିତି ଧୋନି ସିଏ ବି ଏମିତି ଖେଳିବ ଧୋନି। ଆ ସେ ରାଞ୍ଚିର ଲୋକାଲ ଟୋକା ଟି ସେ।
ହଁ ପରା। ତାଙ୍କର ଯେମିତି ଗୁଣ ଥିଲା କି ମାନେ କ୍ଲାସ ବନ୍ଦ୍ କରିକି ଯାଇଁକି ଖେଳ ପ୍ରାକ୍ ଟିସ୍ କରିବେ। ତାପରେ ମାନେ ତାଙ୍କର ତ ଟ୍ୱେଲ୍ଥର ବୋଡ ଏକ୍ଜାମ୍ ଚାଲିଥିଲା ସେ ସେ ତିନି ଘଣ୍ଟାରେ ଏକ୍ଜାମ କୁ ଦେଢ ଘଣ୍ଟାରେ ସାରିକି ତାଙ୍କର ଟ୍ରେନ ଥିବ ସେ ଯାଇକି ସେ ଟ୍ରେନ ରେ ଚଢିକି କ୍ରିକେଟ ତାଙ୍କର ପ୍ରାକ୍ ଟିସ କରୀଆକୁ କେତେ ଦୂର ଯିବେ ସେଇ ଫିଲ୍ମରେ ମୁଁ ଦେଖିଥିଲି।
ହୁଁ ତାଙ୍କ ନାଁରେ ବି ଫିଲ୍ମ ବାହାରିଚି ଆଉ ଉଁ ଅ ମୁଁ ତ ସେମିତି ଧୋନି ଭଳିଆ ହେଇପାରିବିନି କିନ୍ତୁ ଧୋନିର କୁଂ କଳାଟାକୁ ମୁଁ ସବୁବେଳେ ଅନୁସରଣ କରେ। ଆମ ତାଙ୍କ ଭଳିଆ ଖେଳି ବୋଲି ମାରି ଚିନ୍ତା କରେ କିନ୍ତୁ ଦେଖନ୍ତୁ ଗୋଟେ କେତଟା ମ୍ୟାଚ୍ ରେ ଏମିତି ବିନା ଦେଖ ଖା ରେ ୱିକେଟ୍ କିପର ଷ୍ଟମ୍ପିଙ୍ଗ କରିଦେଇଚି ମାନେ ପଛ ବଲ୍ ପକେଇ ସବ୍ ମାନେ ମାମ ମାମ
ଆଚ୍ଛା।
ବଲ ମାରିକି ପାର କରିଦେଇଚି।
ହଁ ସେ ତ ଗୋଟେ ଭଲ ଷ୍ଟମ୍ପିଙ୍ଗ କରନ୍ତି ଆଉ ସିଏ ସେ ମାନେ ସେଭେନ ଏଇଟିରେ ବି ଆସିକି ତାଙ୍କର ରନ ସାରା ବି ବହୁତ ଭଲ ଥିଲା। ସେଭନ ଏଇଟି ତାଙ୍କର ଫାଇଫ ସିକ୍ସ କୁ ଆସି ତାଙ୍କର ଫୋର ନମ୍ବର କୁ ଆସିଲେ ମାନେ ସେ ଓପ ନୁହ ସେ ତିନି ସାର ସେଥିରେ ବି ତାଙ୍କର ଏତେ ସାରା ରନ୍ କଉଛି ଆଉ ତାଙ୍କର ହେଲିକାପ୍ଟର ସଟ ତ ବହୁତ ଭଲ ଏବେ ଏଇ ବର୍ଷ ଆଇ ରେ ଖେଳି ପାରିଲେନି ନହେଲେ ତ ଆହୁରି ଭଲ ଖେଳିଥାନ୍ତେ।
ହୁଁ। କିନ୍ତୁ ତାଙ୍କୁ ଏଇ କ୍ରିକେଟିୟର ମାନେ ଦେଇଚନ୍ତି ନା ଏଇଟା ହଉଚି ହେଲିକପ୍ଟର ସଟ୍ ଏଇଟା ମାନେ ଉଡାଜାହାଜ ସଚ ସଟ ଏଇଟା ସାଇକେଲ ସଟ ଏଇଟା କାର୍ ସଟ ଏମିତି ସବୁ କହିଚନ୍ତି। ତ ସେ ତାକୁ ଦେଇଚନ୍ତି ଏଇଟା ହେଲିକପ୍ଟର ସଟ ଏ ଧୋନି ମାଙ୍କୁ
ହଁ ଆଉ ତାପରେ ଆପଣ ଜାଣିଛନ୍ତି କି ନାଇଁ ଡିଆରେସ କୁ ଧୋନି ରିଭ୍ୟୁ ସିଷ୍ଟମ ବି କହୁଚନ୍ତି। କାରଣ ସେ ଯେତିକି ବି କ୍ୟାପଟେନ ହିସାବରେ ଡିଆରେସ ନେଇଚନ୍ତି ସେଇଥିରୁ ନାଇଣ୍ଟୀ ଏଇଟ୍ ପସ ସେଣ୍ଟ ତାଙ୍କର ପୁରା କରେକ୍ଟ ରହୁଚି ମାନେ ସେଇଟା ଯଦି ନଟ ଆଉଟ୍ ଥିବ କି ନୋବଲ ଥିବ କି ମାନେ ତାଙ୍କର ୱାଲଫାଇ ଥିବ। ତାହେଲେ ସେ ଯାହା କହିଥିବେ ସେଇଟାକ ହିଁ ସତ ହେଇଯିବ। କେଜାଣି ତାଙ୍କର ଦୃଷ୍ଟି ଶକ୍ତି କେମିତି। ସେ ଏତେ ଭଲ ସେ ତାକୁ ପରଖି ଦିଅନ୍ତି।
ତାଙ୍କର ତ ଛଞ୍ଚାଣ ଆଖି ପୁରା ମୋର ଇଚ୍ଛା ହୁଏ ବେଳେବେଳେବେ ଏକାଟିଆ ବାର୍ଥରୁମ ରେ ଗାଧୋଉଥିବି କି ଲାଟିନ୍‌ ରେ ବସିଥିବି। ବେଳେବେଳେ ଇଚ୍ଛା ହୁଏ, ମୁଁ ଗୋଟେ ଝିଅଟେ ହେଇଥାନ୍ତି ଧୋନୀ କିଏ ବାହା ହୋଇ ପଡ଼ିଥାନ୍ତି।
ହେଲେ ସାକ୍ଷୀ ଧୋନି ତ ଧୋନି କୁ ବାହା ହେଲେ ନା।
ହଁ ସେଇ ବା ମୁଁ ବେଳେ ବେଳେ ଭାବେ କହିଲି ମୁଁ ସେ ଗୋଟେ ଝିଅଟେ ହେଇଥାନ୍ତି ମୁଁ ଧୋନି କି ବାହା ହୋଇଥାନ୍ତି, ଧୋନିଟା କେତେ ବଢ଼ିଆ କ୍ରିକେଟେ ଟେ ମାନେ ତାର ସେ ଯେଉ ହେଲିକ୍ୟାପ୍ ଟର ସଟ କଥା ହଉ ସେ ଯୋଉ ଡିଆର୍ ଏସ୍ ଯୋଉଟା ବୋ କେ କ୍ୟାପ୍ଟେନ ସେ ଯୋଉଟା ପୁରା ହଣ୍ଡ୍ରେଡ଼ କ ଶ କ୍ଲିୟର ଯେ ଏଇଟା ଏଲ ବି ହେଇନଥିବ ମାନେ ହେଇନଥିବ, ଏଟା ଏଲ୍ ବି ହେଇଛି ମାନେ ହେଇଛି। ଯେ ଏଇଟା ଷ୍ଟମ୍ପଙ୍ଗ ହେଇଛିି ମାନେ ହେଇଛି ସେଇଟା ରନିଂ ସେ ଯାହା ବିି ଯେତେ ବି ହେଇଥାଉ ସେ କ୍ଲିୟର ନ ହେଇଥିଲେ ସେ ଡିଆର ଏସ କେବେ ନିଅନ୍ତି ନି। ଆଉ ଯୋଉ ଡିଆର୍ ନେ ଡିଆର ଏର୍ସ ଯୋଉଟା କହୁଛନ୍ତି ନେଇଛନ୍ତି ମାନେ ନାଇଣ୍ଟି ରି ନାଇଣ୍ଟିସ ନାଇଣ୍ଟ ତ ହେଇଥିବ ଯେ ଏନା ଏଇଟା ଆଉଟ୍ ହେଇଛି। କିନ୍ତୁ ସେନାଇ କେ ଅମ୍ପେୟାର ମାନଙ୍କୁ ସେମାନେ ଇଏ କରିଦିଅନ୍ତି ମାନେ କଣ କହିଲେ କାହାକୁ କୋଉ ନମ୍ବର ଦେବା କଥା ପଡ଼େ ଧୋନି ପୁରା ମାନେ ଦ ଅ କାହାକୁ ଜିରୋ ନମ୍ବର କାହାକୁ ପାଞ୍ଚ ନମ୍ବରରେ ଏମତି ଦେଇଛନ୍ତି ଅମ୍ପାୟାର ମାନେ ଭୁଲଥାନ୍ତୁ ଧୋନି ପୁରା ଠିକ୍ ଥାଏ।
ହଉ ତାହେଲେ ମୁଁ ରଖୁଛି ଆଉ କେବେ ମୋ ସାଥିରେ କଥା ହବ ଆଉ।
ହଁ ହଁ ହଁ ଠିକ୍ ଅଛି ଠିକ୍ ଅଛି।